ହ୍ୟାଲୋ।
ହ୍ୟାଲୋ।
ହଁ।
କଁ କରୁଚୁ?
ଏଇଠି ଅଛି, କଁ କରଚୁ?
ଏ ବସିଥିଲି ମ।
ହଁ ମୁଁ ରୋଷେଇ କରୁଥିଲି ଆଉ।
କଁ ରୋଷେଇ?
ଭାତ, ଆଳୁ ପୋଟଳ ଭାଜିବି, ଜହ୍ନି ଭାଜିବି।
ଆଳୁ ପୋଟଳ କେମିତି ଭାଜିଲୁ?
ଆଳୁକୁ ଗୁଣ୍ଡେଇ କରିକି କାଟିକି ପୋଟଳ ଛୋଟ ଛୋଟ କଟା ହବ। ତେଲ ସୋରିଷ ଫୁଟଣ ପିଆଜ ଆଳକୁ ପୋଟଳ ପକେଇକି ମସଲା ଗୁଣ୍ଡ ହକା ପକା ହବ ଆଉ।
ହୁଁ।
ହୁଁ।
ମତେ ଟିକେ ଚିକେନ ବତେଇଦବୁ କେମିତି ହୁଏ।
ଚିକେନ ପ୍ରଥମେ ଆମେ ତେଲ ସୋରିଷ ତେଲ ପକେଇବା।
ହୁଁ
ତାପରେ ଉଁ ଚିନି ପକେଇକି ସବୁ ମସଲା ପକେଇବା ଅଁ ଗୋଟା ମସଲା।
ହୁଁ।
ପିଆଜ କାଟିକି ରଖିଥିବା ସେତିକ ପକେଇଦବା।
ହଁ।
ତାପରେ ଅଦା ରସୁଣ ଛେଚା। ଟମାଟ। ପକେଇକି ଭଲରେ କଷିବା କଷି କ କଷି କଷା ହେଇ ସାଇଲା ପରେ ହୁଁ ଚିକେନ ମା ମାଂସ ପକେଇବା ଆଳୁ ପକେଇବା। ତାପରେ ଘୋଡେଇଦବା ଆଉ ପାଣି ଦେଇକି। ଇଏ ତାପରେ
ହଉ ଆଉ।
ହଁ ତୋତେ ମାଛ ଝୋଳ କରି ଆସଚି।
ହଁ।
ହଁ ମାଛ ଝୋଳ କେମିତି କରୁଚୁ?
ମାଛକୁ ତ ଲୁଣ ହଳଦୀ ଗୋଳେଇକି ରଖିଦବୁ ଦଶ ମିନିଟ ତାପରେ ଭାଜିଦବୁ।
ହୁଁ।
ତାପରେ ବେସର ବତେଇବି ନା ଝୋଳ ବତେଇବି?
ହୁଁ ବେସର ହବ।
ବେସର ଆଣିବୁ ସୋରିଷ ଟିକେ ଜିରା ତାପରେ ରସୁଣ ଶୁଖିଲାଲଙ୍କା, ଧନିଆପତ୍ର ଏଇଗୁଡା ସବୁ ବାଟି ଦବୁ ପ୍ରଥମେ।
ହଁ।
ତାପରେ କଡେଇ ବସେଇକି ଅଳ୍ପ ତେଲକୁ ସୋରିଷ ଟିକେ ପକେଇକି ଏ ମା ମାଛ ଗୁଡା ଭାଜିଦବୁ ମାଛ ଗୁଡା ଭା ଭାଜି ଦେଇକି ତାପରେ ବେସରତକ ଢାଳି ଦବୁ ବେସର ଢାଳି ଦେଇକି ଟିକେ ପାଣି ଦେଇଦବୁ ପାଣି ଫୁଟିଲା ପରେ ମାଛ ପକେଇଦବୁ ଆଉ।
ହଁ।
ସେ ଫୁଟିଲା ବେଳୁକୁ ଟିକେ ଆମ୍ବୁଲ ପକେଇଦବୁ ଟିକେ ଖଟା ଲାଗିବା ପାଇଁ ଆଉ।
ତତେ କଣ ଖାଇଆକୁ ଭଲ ଲାଗେ?
ମତେ ଉଁ କୋବି ତରକାରୀ।
ଫୁଲ?
ହଁ ଫୁଲକୋବି।
ହୁଁ।
ହୁଁ। ଆମେ ଏବେ ପୁରୀ ଯାଇଥିଲୁ ହୁଁ।
ପୁରୀ କିଏ କିଏ ଯାଇଥିଲ?
ଆମେ ଯାଇଥିଲୁ ଦାଦା, ଖୁଡି, ବିକି, ମାନୁ ମୁଁ ବୋଉ।
ହଁ ହଁ
ହୁଁ
ଆମେ ନୁହଁ ପ୍ରଥମେ ଗଲୁ କୋଉଠିକି କହିଲୁ
କୋଉଟିକି?
ଆମେ ପ୍ରଥମେ ଗଲୁ ପ୍ରଥମେ ଗଲୁ ସ୍ଵର୍ଗଦାର।
ହଁ
ତାପରେ ଗଲୁ ସମୁଦ୍ର କୂଳ
ଆମେ ଯାଇଥିଲୁ ଯେ ସ୍ବର୍ଗଦ୍ଵାର ଦେଖିନୁ।
କଣ ପାଇଁ?
ଉୁଁ ଆସିଲୁ ଭାରି ପରା ଡେରି ହେଇଗଲା। ଆଉଥରେ ଗଲେ ରହିକି ଦି ଦିନ ଦେଖିବି ଆଉ।
ତମେ ହଁ ସେଦିନ ରେଳରେ ପା ଯାଇଥିଲ।
ହଁ ଅପା ଯାଇଥିଲା। ଏଇ ପଇଁତିରିଶ ଟଙ୍କା ଆଉ।
ଭଲ ସୁବିଧା ଆଉ ତୁମୁକୁ ଆଉ।
ଉଁ ଉଁ
ତମର ଏଠୁ ରେଳ କେତେଟାରେ ଛାଡୁଚି?
ହୁଁ ଛଅଟା ତିରିଶ ରେ
ଛଅଟା ତିରିଶରେ ସେଠୁ ବାହାରୁଛି କେତେବେଳେ?
ହୁଁ ଦଶଟା
ହଁ
ହୁଁ ଆମ ଆଡେ କୋଉଦିନ ଆସେ ଯିବା ଆଉ
ହଉ ଯିବି ଆଉ ତମ ଆଡ଼େ ଲଙ୍କା ପୋଡ଼ିକି ଯିବି ତମ ଆଡ଼େ ଲଙ୍କା ପୋଡ଼ି ପୁରା ଭଲରେ ହେଉଛି।
ହଁ ଲଙ୍କା ପୁଡି ଦଶ ଦିନ ହଉଛି।
କେମିତି କଣ ହେଉଛି?
ଉଁ ଆଉ ଗଣ୍ଡାାବଧ ହଉଚି। ଗଣ୍ଡାପୋଦ ଦିନ ଭଲ ହଉଛି ତାପରେ ରାବଣ ପୋଡି ହଉଛି।
ସୀତାଚୋରି।
ସୀତାଚୋରି ଆ ଲବକୁଶ ଜନ୍ମ। ଆଉ ଆଉ ରାମ ଉ ରାବଣ ବଧ।
ମୁଁ ଯିବି ଲଙ୍କା ପୋଡ଼ିଦିନ ଆଉ।
ହଁ ଲଙ୍କା ପୁଡି ଦିନ ଦେଖିବା ସବୁ
ତମ ଆଡେ ପା ଭଲ ଡ୍ରେସ୍ ଦୋକାନ ଅଛି
ହଁ
ମୁଁ ଗୋଟେ ଭଲ ପୋଷାକଟା ଆଣିବି ଆଉ।
ହଁ ଭଲ କ କମ ଦରରେ ମିଳୁଛି।
ହଁ ମୁଁ ବି ସେଇ ବେଶୀ ଦରରେ ନୁହଁ ମୁଁ କମ୍ ଦରରେ ଆଣିବି।
ହଁ ସୂତା କପଡା।
ହଁ ମୁଁ ଏଇ ସମ୍ବଲପୁରୀର ଗୋଟେ ଯେଉଁ ପୋଷାକ ଆଣିବି।
ହଁ ସମ୍ବଲପୁରୀ ର ଭଲ ଆସୁଛି ହାତ ବୁଣା। ହାତ ବୁଣା ସମ୍ବଲପୁରୀ ଆସୁଛି ମାଣିଆବନ୍ଧ ରୁ।
ତମର ପୁରା କଣ ଗୋଟେ ଚାନ୍ଦିନୀ ଅଛି?
ହଁ ଚାନ୍ଦିନୀ ଦୋକାନ ଅଛି ଦଶପଲା ଗାନ୍ଧୀ ବଜାର ରେ
ହଁ ମୁଁ ଯିବି ଆଉ। ଆଉ କାଲି ଯଉ ଗଛ ନେଇଥିଲୁ ଲଗେଇଲୁ?
ହଁ। ହୁଁ ଗଛ ଲଗେଇଲି ପଥମେ ମୁଁ ଉଁ ଗୋଟେ ପଲଥିନ ବସ୍ତାଟେ ଆଣିକି ହେଥେରେ ମାଟି ଖତ ପିଡ଼ିଆା ସବୁ ସାର ହକା ଦେଇକି ଗଛଟି ପୋତିଦେଲି ଆଉ ପାଣି ଦେଇଦେଲି।
ହଉ ଆଉ।
ଅପା ହେକା କେତେବେଳକୁ ପହଁଞ୍ଚିଲେ?
ସିଏ କାଲି ଏ ସାତଟା ହବ ପହଞ୍ଚିଲେ ଆଉ।
ହଁ ତୋ ପାଇଁ ଆମ୍ବ ପିଠା ଦେଇଥିଲି ଖାଇଲୁ?
ହଁ ଆମ୍ବ ପିଠା କାଲି କେନ୍ତି କରିଥିଲୁ?
ଆମ୍ବ ପାଚେଲା ଆମ୍ବ ଥିଲା ହେଥିରେ ଦୁରୁଅ ବାହାର କ ଦୁରୁଅ ବାହାର କରା ହେଲା।
ହୁଁ।
ଦୁରୁଅ ବାହାର କରିକି ହେଥେରେ ଚୁନା ଫେଣ୍ଟା ହେଲା ଦିନ ଗୋଟେ ଦିନ ପୂର୍ବ ଗୋଟେ ଦିନ ଥିଲା କରାହେଲା। ତାବାସି ଚାଉଳ ବତୁରା ହଉଚି ଚାଉଳ ଚାଉଳ ବତୁରା ହେଇକି ଢେଙ୍କିରେ କୁଟା ହଉଛି। ଚାଉଳ ଶୁଖି ଗଲେ।
ଢିଙ୍କି ତମ ଆଡ଼େ ଅଛି?
ହଁ।
ଢିଙ୍କି କେମିତିଆ ଦେଖିବାକୁ?
ଢେଙ୍କି କାଠରେ।
ତାପରେ କଣ କରୁଛ?
ଉଁ ଚାଉଳ ଚୁନା ବା କୁଟିଲା ପରେ ଚୁନା ପଡିଲେ ଚଲା ହଉଛି ଆଉ।
ତାପରେ ସେ ଯୋଉ ଆମ୍ବ ଦୋରୁଅ ନା ଆମ ଆଡେ ଢିଙ୍କି ନାହିଁ।
ହଁ ସବୁଆଡେ ନାହିଁ ଆଉ। ଆମ୍ବ ଦୋରୁଅରେ ଫେଣ୍ଟା ହଉଛି ଚୁନା ଫେଣ୍ଟିକି ତାପରେ ଇଟଲି ଆମେ ଜିନ୍ତି କରୁଛେ ଇଟିଲି ପିଠା କରାହବ ଆଉ ତତେ କୋଉ କୋଉ ପିଠା ଜଣା ଅଛି?
ମୋତେ ଚକୁଳି ବରା ଇଟିଲି।
ହଁ। ଆଉ କାକେରା ଆରିସା
କାକେରା କେମିତି ହୁଏ?
କାକେରା ପାଣି ଅ ସୁଜି ଦେଇକି ଚିନି ଜନ୍ତା ହବ ତାପରେ ନଡିଆକୁ କୁରିକି ରଖା ହେଇଥିବ ତାକୁ ଖ ଖଡିକି ହେଥେରେ ଗୁଜୁରାତି ଗୋଲମରିଚ ଚିନି ସବୁ ପକେଇକି ପୁର ଦିଆହବ ପୁର ଦେଇକି ଛଣା ହବ ଯନ୍ତ ଗଢେଇକି ଆଉ।
ହୁଁ ତମ ଆଡ଼େ ଧାନ ବୁଣା ହେଲାଣି?
ହଁ।
ଆଉ ତମ ଆଡେ ଆଉ କୋଉ କୋଉ ଚାଷ ହଉଛି?
ଆମ ଆଡେ ଗହମ ଚାଷ ହଉଛି ଧାନ ଚାଷ ହଉଛି ମକ୍ ମକା ଚାଷ୍ ମକା ହଉଚି ସୂର୍ଯ୍ୟମୁଖୀ ହଉଛି।
ପୋଟଳ
ପୋଟଳ ହଉଛି, ବାଇଗଣ ଭେଣ୍ଡି ସବୁ ପ୍ରକାର ଲଗଉଛନ୍ତି ଫସଲ।
ତମ ବାରି ପଛ ପଟେ ପୋଖରୀ ଅଛି?
ହଁ ଆମ୍ ବାରି ପଛଆଡେ ପୋଖରୀ ଅଛି ସେଥିରେ ମାଛ ଅଛି। ହଁ ମାଛ ଚାଷ ରୋହି ଭାକୁର ମାଛ, ତୋଡ଼ି ଆଉ ହୁଁ ଗଡିଶା-ଆ ଚିଙ୍ଗୁଡି
ହଉ ଆଉ ପଠେଇବ କେତେ ଦିନ ପରେ ମାଛ ଆଉ।
ହଁ। ମ ହଁ ମୋ ପୁଅ ପାଠ ପଢିକି ଖେଳୁଛି।
ଦୁଷ୍ଟଟା ତ ଆଉ କଣ ପଢ଼ିବ ପାଠ।
ହୁଁ-ଉ-ଉ ଭାତ ଖାଇବ ଆଉ।
ହଉ ଆଉ, ଆଜି ରାତିରେ କଣ ରୋଷେଇ?
ଆଜି ରାତିରେ ଭାତ ଆଉ ଜହ୍ନି ଭାଜିବି।
ହୁଁ।
ହଁଅ-ଅ ଆଉ ତମର ଆଜି?
ଆମର ଆଜି-ଇ-ଇ ଭାତ ରୁଟି ବି ହେଇଚି। ଆଉ-ଉ-ଉ ପୋଟଳ ଆଳୁ ତରକାରୀ ହେଇଛି।
ଆଜି ପାଠ ପଢି ଯାଇଥିଲୁ?
ହଁଅ-ଅ ଆଜି ପାଠ ପଢିବାକୁ ଯାଇଥିଲି।
ହଁଅ-ଅ ଆଜି ପ୍ରଥମ ଦିନ ବୋଧେ?
ହଁ ଆଜି ମୋର ପ୍ରଥମ ଦିନ।
ହଁଅ-ଅ ଭଲ ପାଠ ପଢେ।
ହଁ ପା କିଛି ଚାକିରି ମିଳୁନି ଆଉ କଣ କରିବି।
ହଁ। ହଉ ଆଉ, ଆଉ ତୋ ଦିଦି ଫୋନ୍ କରିଥିଲା?
ହଁ ସେ ଆଉ ଟିକେ ପରେ ଫୋନ କରିଥିଲା ଯେ ରୁଟି କରୁଥିଲା।
ହଁଅ-ଅ, ହଁ ସେ ଭଲ ଅଛି ଆଉ।
ହଁ ଭଲ ଅଛି ଖୁଦୁରୁକୁଣୀଠିକି ଆସିବ ଆଉ।
ହଁ, ଆଉ ତୁ ବି ଆସେ ଖୁଦୁରୁକୁଣୀ ଆମେ ମଜା କରିବା। ପୋଖରୀକି ଗାଧେଇ ଯିବା। ଉଁ ପୋଖରୀକୁ ଗାଧେଇ ଯାଉଛନ୍ତି ସମସ୍ତେ ସାଙ୍ଗମାନେ ମିଶିକି। ଫୁଲ ହଗା ଗୁନ୍ଥୁଛନ୍ତି ରାତି ଚାରିଟାରୁ ଉଠିକି। ଫୁଲ ତୋଳା ହଉଛି। ଉଁ ଠାକୁର ବସେଇକି ପୂଜା ହେଗା ହେଇକି ଝୁଣା ମାରିକି
ହଉ ଆଉ।
ତମ ଆଡେ?
ଆମ ଆଡେ ଆମେ ରାତି ଚାରିଟାରୁ ଉଠିକି ଫୁଲ ତୋଳିବାକୁ ଯିବୁ। ତାପରେ ଆଣିକି ଫୁଲ ଗୁନ୍ଥିବୁ ମୂର୍ତ୍ତି ବସା ହବ। ତାପରେ ଗୁନ୍ଥି ସାରି ପୋଖରୀକୁ ଯିବୁ ଗାଧେଇ, ବାଲୁକା ଦବୁ ସେଇଠି। ତାପରେ ଆସିବୁ ଆସିକି ଠାକୁରଙ୍କୁ ପୂଜା କରିକି ଭୋଗ ପାଇକି ଖାଇବୁ ଆଉ। ତାପରେ ସନ୍ଧ୍ୟା ହେଲେ ପୁଣି ଆଉ ଥରେ ପୂଜା କରିବୁ। ଆଉ ଥରେ ପୂଜା କରି ସାରିକି ଝୁଣା ମାରିକି, ପୁଣି ଭୋଗ ଖାଇ ସାରିକି, ରାତିରେ ଆସିବୁ ଆଉ। ହଁ, ହଉ ମୁଁ ରଖୁଛି ଆଉ। ହଁ।
ହୁଁ।